ହ୍ୟାଲୋ ମ୍ୟାଡାମ୍ ନମସ୍କାରେ।
ନମସ୍କାର୍।
ଆଉ କଁ କରୁଛନ୍ତି?
ନା କଁ କରିବୁ ବର୍ଷା ତ ପକଉଚି ଏଠି ଘରେ ବସିଚୁ ଆଉ।
ଆଚ୍ଛା ଆଉ ସବୁ ଭଲଟି। ମୁଁ ଏବେ ଠାକୁର ପୂଜା ଠାକୁର ପୂଜା ସାରିକି ବସିଚି ଆଉ।
ଓହୋ। ମୁଁ ବି ସେଇ ଠାକୁର ପୂଜା କରିକି ଆସିକି ହଁ ମୁଁ ଠାକୁର ପୂଜା କରିକି ଆସିକି ଛତୁଆ ଟିକେ ଖାଇଚି।
ଆଚ୍ଛା।
ହଁ ସକାଳୁ କେତେବେଳେ କେମତି ଛତୁଆ କି ରୁଟି। ହଁ ବର୍ଷା ତ ପୁରା ଭୋରୁ ଲାଗିକି ରହିଚି।
ନା ଓହୋ।
ଆଉ ଆପଣଙ୍କ ଆଡେ?
ସବୁଦିନ ହଉଚି ନା ଆଜି ହେଇଚି।
ନାଇଁ ଦି ଦିନି ହେଲାଣି ପୁରା ବର୍ଷା ଲାଗିକି ସେମତି ରହୁଚି।
ଆଁଚ୍ଛାଁ ହଁ ଆମ ଆଡେ ବି ସେଇ ହେଇଚି।
ଆଉ ବର୍ଷା ପାଗକୁ କଣ କରୁସନ୍ତି?
ଉଁ ରୋଷେଇ ତ ସେମତି କିଛି ହେଇନି ହବ ଆଉ ଉଁ। ଆଉ ଆପଣଙ୍କ ଆଡେ ଦେବସ୍ନାନ ପୂର୍ଣ୍ଣିମା ହଉଚି? ନାଇଁ ରୋଷେଇ ହେଇନି। ଆଚ୍ଛା। ଆଉ ରୋଷେଇ ଉପରେ ମାନେ କଣ ଭଲ ଲାଗେ?
ଏ ରୋଷେଇ କଣ ଉଁ ମତେ ଟିକେ ସାଧା ଉପରେ ଭଲ ଲାଗେ। ସବୁ ଜିନିଷ ବେଶି ତେଲ ମସଲା ନାଇଁ।
ସେଇ ମାନେ ଆମର ଯୋଉ ଡାଳେଣୀ ଉପରେ ଏ ଗ୍ୟାସରେ ବେଶୀ କରିବାକୁ ଭଲ ଲାଗେ ନା ଚୁଲିରେ।
ନାଇଁ ମତେ ଗ୍ୟାସ୍ ଟିକେ ଭଲ ଲାଗେ। ଗ୍ୟାସରେ ଟିକେ ଜଲଦି ହେଇଯାଏ ଚୁଲିରେ
ହଁ ଜଲଦି ହେଇ ଯେ କିନ୍ତୁ ଚୁଲିରେ କଲେ ଟିକେ ଟେଷ୍ଟ ଆସେ ଆଉ ଆଜ୍ଞା।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ଦି?
ହଁ ଆମ ଘରେ ମୋ ଶାଶୁ ଶ୍ୱଶୁର ଅଛନ୍ତି।
ଆଁଚ୍ଛାଁ।
ପୁଅ
ଓହୋ।
ଆଉ ବର୍ଷାରେ ଆପଣ କଁ କରୁସନ୍ତି?
ବର୍ଷାରେ ଆଉ କଁ କରିବୁ ଆମର ତ
ବର୍ଷା ପାଗ ଦେଇଚି ଟିକେ
ହବ ତ ନିଶ୍ଚୟ, କିନ୍ତୁ ସ କାଳୁ ସକାଳୁ ନାଇଁ। ଖାଇବୁ ତ ନିଶ୍ଚୟ କିନ୍ତୁ ଏବେ ନୁହଁ ସନ୍ଧ୍ୟାବେଳକୁ ସବୁ।
ଅ ହୋ।
ସକାଳୁ ସେମିତି କିଛି ଖାଇଆକୁ ଇଚ୍ଛା ହୁଏନେଇ ଭୋକ ଲାଗେନେଇ ଯେହେତୁ ଖାଇଲା ଆସିକି ସେଇ ଦଶଟା ଏଗାରଟା ଏମତି ଆଉ।
ଓହୋ। ଆପଣଙ୍କ ଆଡେ ଧାନ ଫାନ ଚାଷ ହେଲାଣି?
ହଁ ଚାଲିଛି ସବୁ। ଉମ୍ ଧାନ ସବୁ ଛୋଟ ଛୋଟ ଗଛ ହେଲେଇଁ।
ଗଛ ହେଲାଣି? ଆମର ବି ଆଡେ ସେମିତି। ଆଉ କଣ ସବୁ ଚାଷ ହୁଏ?
ଚାଷ ଏପଟେ ଆମର ଅ ପାନ ହେରିଆ ଚାଷ ହୁଏ ଆଉ ସେଇ ଧାନ ହେରିକା ହୁଏ ତ ଆଉ କିଛି ନାହିଁ। ଏପଟେ ବେଶୀ ଫେମସ ଅଛି ଏପଟେ ଆମର ସାଇଟ୍ ରେ ପାନ ଚାଷ ହଉଛି।
ହଁ।
ଆଜ୍ଞା।
ଆପଣଙ୍କର ବି ହୁଏ ମାନେ ପାନ ଚାଷ ହୁଏ?
ଆଜ୍ଞା, ହୁଏ।
ଓହୋ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ଅଛନ୍ତି ମାମା, ବାବା ଆଉ ମୋର ଦିଅର ଅଛନ୍ତି ଆଉ ସ୍ଵାମୀ ମୋର ଯିଏ, ସିଏ ବାହାରେ ରହୁଛନ୍ତି। କାମରେ ଅଛନ୍ତି ଆଉ।
ଓହୋ। ଆଉ ଘରେ ସମସ୍ତେ କଣ ଖିଆ ପିଆ କଲେଣି କି ନାହିଁ, ଦେଇନାହାଁନ୍ତି କିଛି?
ନାଇଁ ବାବା ଆମର ଯାଇଥିଲେ ଯେହେତୁ ଯୋଉ ପାନ ଚାଷ ହୁଏ ଯୋଉ ଆଜି ମାର୍କେ ର୍କେଟ ଥିଲା, ଯାଇଥିଲେ ପାନ ନେଇ ବିକିର। ଆଉ ଆସିକି ଚା ଜଳଖିଆ ହେରିକା ଖାଇଛନ୍ତି ଆଉ।
ଓହୋ। ପାନ ସେପଟେ କଣ କେମତି ଚାଲୁ
ପାନ ପାନ ତ ଏଦିନେ ବେଶି ସେଲିଙ୍ଗ ହୁଏନି, ଉମ୍ ଅଛି ଆମର ଶୀତଦିନ ହେରିଆ ଭଲ ସେ ସେଲିଙ୍ଗ ହୁଏ ପାନ ଟିକେ ପରିଶ୍ରମ କାମ ଯେହେତୁ କରିବାକୁ ପଡେ ଲାଗିକି କଲେ ଭଲ ହବ ଆଉ।
ହଁ। ଆଉ ଆପଣଙ୍କ ଆଡେ ଦେବସ୍ନାନ ପୂର୍ଣ୍ଣିମା ହଉଥିଲା?
ଆଜ୍ଞା।
ସେଇଠି କୋଉଠି
ଏଇ ପାଖରେ ଅଛନ୍ତି, ଏଇ ପାଖରେ ଅଛନ୍ତି ଆମର ଜଗନ୍ନାଥ ଠାକୁର ନାଇଁ ମନ୍ଦିର ନୁହଁ, ମଠ ଆମର।
ହଁ।
ବଡ ବଡ ଠାକୁର ଅଛନ୍ତି ଯେହେତୁ, ସବୁ ମାନେ ନୀତି ନିୟମରେ ଯେମତି ପୁରୀ ଜଗନ୍ନାଥ ମନ୍ଦିରରେ ହୁଏ ସେଇଭଳିଆ ହୁଏ ଆଉ।
ଓହୋ। ଯାଇଥିଲେ ଆପଣ?
ଆଜ୍ଞା। ଯାଇଥିଲି ମାଳ ହେରିକା ବି ମତେ ଭଲ ଲାଗେ ତ ଠାକୁରଙ୍କ ପାଖକୁ ଯିବା ପାଇଁ, ମାଳ ହେରିକା ସବୁ ସ ସକାଳ ଉଠିକି ତୁଳସୀ ମାଳ ହେରିକା ସବୁ କରିକି ଯାହାହେଲେ ଠାକୁର ଜଣେ ଠାକୁର ଅଛନ୍ତି ତାଙ୍କ ପାଇଁ ପୁଣି ଗୋଟେ ମାଳ, ପାଞ୍ଚଟା ମାଳ କରିକି ପଠେଇ ଦେଇଥିଲି। ଆଉ ଆମେ ସନ୍ଧ୍ୟାବେଳକୁ ଯାଇଥିଲୁ ମା ଠାକୁରଙ୍କୁ ଦର୍ଶନ କରିକି
ହଉ ହଉ।
ଆଉ ଆପଣଙ୍କ ଆଡ଼େ ତ ନାହିଁ
ଆମର ଏଇଆଡେ ତ ବର୍ଷା ହେଇକି ନା ନା ଆମର ଏଡେ ତ ନାହିଁ ନା ପୁରୀ ଏତ ଗହଳ କି କିଏ ସେ ଯ ବସିକି ଟିଭି ଦେଖିବା କଥା ହଉ ଏତେ ଗହ
ଆଜ୍ଞା
ଗହଳ ରେ ହଇରାଣ ଭାରି ଏ ତ ତାଠୁ ବେଟର ହବ ମୁଁ ବସିକି ଟିଭିରେ ଦେଖିଦବା ଟିଭିରେ ଯେମିତି କ୍ଲିୟର ଦେଖିବ ପୁରୀ ରେ ଖାଲି ଠେଲାପିଲା ଠେଲା ରେ କିଏସେ ଦେଖି ସେଥିପାଇଁ କା ଆଉ
ଆଜ୍ଞା
ଆଉ କଣ ଅଲଗା କିଛି ଦର୍ଶନୀୟ ଜାଗା ହାରିବାକୁ ଯାଇନାହାନ୍ତି ରଜ ଥିଲା।
ନା ନା ଯାଇନା ମାନେ କୁଆଡେ ବି ଯାଇନୁ ଯାଇ ଥିଲୁ ଖାଲି ଆମ ଏଇ ରିଲେଟିଭ ତାଙ୍କ
ଆଉ ରଜ ପର୍ବ ଆପଣଙ୍କ ଆଡେ କେମିତି ସେଲିବ୍ରେସନ ହୁଏ।
ହଁ ରଜରେ ପିଠା ସବୁ ହୁଏ ଆଉ ପୋଡ ପିଠା ବି ହୁଏ। ହଁ ଇଥିଲି ଚକୁଳି ତରକାରୀ ଏମିତି ସବୁ ହୁଏ।
ଓ ହୋ
ରଜରେ ନୂଆ ପିଲାମାନେ ତ ନୂଆ ପିନ୍ଧନ୍ତି ଆମେ ସବୁ ପିନ୍ଧୁ କେତେବେଳେ ମାନେ ସବୁ ବର୍ଷ ପିନ୍ଧି ପାରୁନା। ହୁଁ
ଆଜ୍ଞା
ଆମେ ସବୁ ମାନେ ପିଠା ପଣା କଲା ବେଳକୁ ଆଉ ଭଲ ଲାଗେନି ଗରମ ହୁଏ ନା ଭଲ ଲାଗେନି ତ ସବୁ ବର୍ଷ ପିନ୍ଧି ପାରୁନା। ହୁଁ ବର୍ଷ ବର୍ଷ ଏମତି ପିନ୍ଧି ଦଉ ଆଉ ପିଲାମାନେ ତ କମ୍ପଲସରି ପିନ୍ଧିବେ। ଦୋଳି ଟା କିନ୍ତୁ କମ୍ପଲସରିୀ ଆମର ଦୋଳି ଘରେ ହଉ।
ହଁ ସେଇଟା ତ ସିଓର ଆଜ୍ଞା ହଁ ଆମ ଆଡେ ବି ଏପଟେ ହେଇଥିଲା ପିଲାମାନେ ସବୁ ଆସିକି ମିଶିକି ସବୁ ଦୋଳି ହେରିକା କରି ଫଙ୍କସନ ହରିଆ ସବୁ କରିଥିଲେ ଛୋଟ ଛୋଟ ଖେଳ ଗେମରେ ରଖିଥିଲେ ଯିଏ ଜିତିବ ମାନେ ମିଳିବ ଛୋଟ ଛୋଟ ଗିଫ୍ଟ ମିଳିବ ଆଉ
ହଁ ଆପଣଙ୍କ ଆଡେ ଦେଲେ ଭଲ ହେଇଥିଲା ରଜ।
ହଁ ଆମେ ଯାଇଥିଲୁୁ ମାମା ହାରିକା ଆମେ ଖେଳି ଏଇ ଯୋଉ ଦୋଳି ଖେଳି ଆସିଲୁ ଆମ ମାମା ବି ଗେମ ରେ ଭାଗ ନେଇଥିଲେ। ୱିନର ହେଇକି ଗୋଟେ ଆଣିଥିଲେ ଗୋଟେ ଗିଫ୍ଟ ମିଳିଥିଲା ଛୋଟଟେ ଆଉ।
ହଁ ଆଉ ଆପଣଙ୍କ ଆଡେ ବର୍ଷା ହେଇକି ପାଣି ଫାଣି କଣ କେମିତି ହେଲାଣି।
ପାଣି ଆମର ତ ଏପଟେ ବାଲି ଏରିଆ ମାନେ ଯେତେ ଜୋରରେ ବର୍ଷା ହଉ ସି ସବୁ ଭିଡିଦବ ମାନେ ଘଣ୍ ଣ୍ଟ ଭିତରେ ଯଦି ପାଣି ହେଇଥିବ ସେିଏ ପୁଣି ଆଉ ଦିଇ ଘଣ୍ଟା ପରେ ଦେଖିଲା ସଏ ପାଣି ନାହିଁ।
ଓହୋ ଆମର ଇଆଡେ କେବଳ ପୋଖରୀ। ନଦୀ ବହୁତ ଦୂରରେ। ହଁ ତ ପୋଖରୀ ଆସ୍ତେ ଆସ୍ତେ ତ ପାଣି ଭରିଲାଣି ଆଉ।
ଆଜ୍ଞା ବର୍ଷା ଦିନ ହେଲାଥର ସବୁବେଳେ ବର୍ଷା ଲାଗି ରହିବ ଆଉ। ଏଇନା ତ କହିବାକୁ ଗଲେ ଯେହେତ ଦେବସ୍ନାନ ପୂର୍ଣ୍ଣ ହେଇଗଲା ନା ରଥଯାତ୍ରା ଯାଏ ମେଘ ଯେମିତି ହେଲେ ଲାଗିକି ରହିବ।
ହଁ ଜଗନ୍ନାଥ ଏବେ ଅଛନ୍ତି ଅଣସର ଘରେ ଆ ତାପରେ ତ ଘୁଳମୁଳି ଆରମ୍ଭ ହେଇଯିବ ତାପରେ ରଥଯାତ୍ରା ପରେ ଆସ ଆସ୍ତେ ଆସ୍ତେ ବର୍ଷା ହବ ଆଉ।
ଯୋଉ ରଥଯାତ୍ରା ଆମର ଯୋଉ ହୁଏ ମାନେ କେମିତି କଣ କେତେ ଦିନ ହୁଏ। ସେଇଟା କିଛି କହିପାରିବେ?
ହଁ ରଥଯାତ୍ରା ତ ନଅ ଦିନ ହୁଏ ଜଗନ୍ନାଥ ଆସନ୍ତି। ପହଣ୍ଡି ହେଇକି ଆଉ ରଥରେ ବସନ୍ତି ତାପରେ ତାଙ୍କ ଯାଆନ୍ତି ତାଙ୍କ ମାଉସୀଙ୍କ ଘରକୁ। ଗୁଣ୍ଡିଚା ମନ୍ଦିର ମାଉସୀଙ୍କ ଘରେ ସେଠି ରହିକି ଆଉ ପୋଡ ପିଠା ଯାହା ସବୁ ତାଙ୍କର ନୀତିକାନ୍ତି ଥାଏ। ମାଉସୀ ତାଙ୍କର ଯାହା କରିକି ଦେବା ଖାଇ ପିଇକି ପୁଣି ନ ଦିନ ପରେ ରିଟର୍ଣ କରନ୍ତି ମନ୍ଦିର ବଡ ଦାଣ୍ଡରେ ସେଠି ରହିକି ପୁଣି ଅଧର କଣା ଭୋଗ ହୁଏଏ। ଭୋଗ ସରିଲା ପରେ ନୀଳାନ୍ତରେ ବିଜେ ହୁଏ ଆଉ। ଏମିତି ତ ସବୁ ହଁ ସୁନାବେ ସବୁ ବି ହୁଏ। ଅଛି ସବୁ ବହୁତ ସାରା ଜଗନ୍ନାଥଙ୍କର। ବର୍ଷକୁ ତ ଥରେ ଆଉ। କହନ୍ତି ବାର ମାସରେ ତେର ପର୍ବ ତ ସେଇପରି ହଁ।
ଆଜ୍ଞା ହଁ ତ ଫେମସ କହିବାକୁ ଗଲେ ସେଇ ରଥଯାତ୍ରା।
ହୁଁ ହୁଁ।
ଆଉ ଆମର ଦର୍ଶନୀୟ ସ୍ଥାନ ବିଷୟରେ କିଛି କହିପାରିବେ ମାନେ କୋଉ କୋଉ ଜାଗା ସବୁ ଅଛି।
ଆଜ୍ଞା। କଣ କହିଲେ?
ମ କହିଲି ଆମର ଯୋଉ ଦର୍ଶନୀୟ ସ୍ଥାନ ସବୁ ଅଛି। ସେ ସବୁ ବିଷୟରେ ମାନେ କିଛି କିଛି ଜାଗା ଜାଣିଥିବେ କହିପାରିବେ?
ହଁ ଆମର ଏପଟେ ଚର୍ଚିକା ମନ୍ଦିର।
ଆଚ୍ଛା।
ଚର୍ଚିକା ମନ୍ଦିର ଅଛି। ମହାନଦୀ ପାଖରେ ଆଉ ସିଙ୍ଗନାଥ ବି ଅଛନ୍ତି। ଚର୍ଚ୍ଚିକା ଠାକୁ ଠାକୁରାଣୀ ହଁ ଚର୍ଚ୍ଚିକା ଠାକୁରାଣୀ ଜାଣି ସେଇଟା ଗୋଟେ ମାନେ ଫେମସ୍ ଜାଗା। ବାଙ୍କି ଚର୍ଚ୍ଚି
ଆଜ୍ଞା ଆଜ୍ଞା ହେ ଜାଣିଛି।
ସେ ସବୁ ଶକ୍ତିପୀଠ ଶକ୍ତି ପୀଠ ମାନଙ୍କ ମଧ୍ୟରୁ ଚର୍ଚ୍ଚିକା ଠା ମାନେ ଚର୍ଚ୍ଚିକା ହେଲେ ଗୋଟେ।
ଆଜ୍ଞା।
ହଁ ଆଉ ଏପଟେ ଟି ବ୍ରିଜ ଓଡିଶାର ମାନେ ସବୁଠାରୁ ବଡ ସେତୁ। ଟି ସେତୁ।
ଆଜ୍ଞା।
ବେ ଏବେ ହେଇଛି ସେଇଟା।
ଆଜ୍ଞା।
ସେତୁ ଅଛି ସବୁ ଏପଟେ ହୁଁ।
ହଁ ବହୁତ ଜାଗା ଏମିତି ଥାଏ ଦର୍ଶନୀୟ ଆଉ ବୁଲିବାକୁ ଭଲ ଲାଗେ ଆଉ।
ହଁ। ହଉ ଆପଣଙ୍କ ସାଙ୍ଗେ କଥା ହେଇକି ଭଲ ଲାଗିଲା। ରଖୁଛି ଏବେ। ଥ୍ୟାଙ୍କୟୁ। ଏଇ ସେ ଅଳକା କିଏ ଫୋନ କରିଥିଲା? ହଁ ନାଇଁ ଏଗାର ମିନିଟ୍ ହେଲା ଏଗାର ମିନିଟ ଷୋହଳ ସେକେଣ୍ଡ ସେ ପୁରା ଠିକ୍ ହେଇଛି ନାନା ତ କାଲି ଦଶ ମିନିଟ୍ କେତେ ସେକେଣ୍ଡ ରେ କା ହଁ।